ହାଲୋ।
ହାଲୋ।
ନମସ୍କାର।
ହଁ ନମସ୍କାର।
କେମିତି ଅଛନ୍ତି, କଣ କରିଛନ୍ତି? ଆଉ ଆଛା।
ହଁ ଆଉ ତମେ କେମିତି ଅଛ?
ବହୁତ ବଢିଆ ଅ କଣ କଣ କରନ୍ତି ଆପଣ?
କାମ କରେ ହାଉସ ୱାଇଫ ଆଉ।
ହ ଯାହା କହିବ ଓଡିଆରେ କହିବେ।
ହଁ ହ କ ହଁ।
ହଁ ଆପଣ ହଁ କହିଲି କଣ କରିବା ପାଇଁ ଆପଣଙ୍କୁ ଭଲ ଲାଗେ?
ହଁ ମୁଁ ଏଇ ଘରେ ରହେ, ଛୁଆଙ୍କ କାମ କରେ, ଘରେ ରୋଷେଇବା ବାସ କରେ ଆଉ। ହଁ ଆଉ ତମେ ତମେ ଏବେ କଣ କରୁଛ?
ମୁଁ ଏବେ ବସିକି ଲେଖୁଥିଲି।
ହଁ ଖାଇସାରିଲଣି?
ହଁ ଖାଇସାରିଲିଣି।
ହ ହଁ ଆଉ। ଆଉ ପଢ଼ା ପଢ଼ି ସରିଲାଣି।
ହଁ ପଢାପଢି ସରିଲାଣି ଆଉ ଆପଣଙ୍କୁ କଣ ରୋଷେଇ ଭଲ ଆସେ?
ରୋଷେଇ ସେଇ ମାଛ ଚିକେନ ସାଧା ଆଇଟମ ସବୁ ଆଉ।
ଆଛା ମତେ ବି ସବୁ ଆସିଛି ଯେ
ଆସିଛି ହସ୍ କଣ ବାହାରେ ରହୁଛ ନା କଣ?
ନା ନା ବାହାରେ ରହୁନି ମତେ ଏମିତି ସବୁ ଆସିଛି ଆଉ ଘରେ କରି କି ସବୁ ଆସିଛି ଛୋଟ ରୁ ହଁ ହଁ। କରେ।
ହଁ ଆଉ ଏଇନା କଣ ଜବ କରୁଛ ନା ଘରେ?
ନାଇ ନାଇ ସବୁ ଚାଲିଛି ସବୁ ଚାଲିଛି। ସବୁ କାମ ଚାଲିଛି ହ ହ।
ଆଉ ବୁଲାବୁଲି ସବୁ ଭଲ ଲାଗେନା।
ହଁ ସବୁ ଭଲ ଲାଗେ ଆଉ। ଆପଣ ଅ କଣ କହୁଥିଲି କି ଆପଣ ହଉଛି ଆଉ କଣ କରିବା ପାଇଁ ଆପଣଙ୍କୁ ଭଲ ଲାଗେ?
କଣ ଏଇ ତ ହେଇ କଣ କରିବି ଆଉ ଏଇ ଛୁଆଙ୍କୁ ପଢ଼ାପଢ଼ି କରାଏ।
ଆଚ୍ଛା।
ପୁଅକୁ ପଢ଼ାଏ ଘର କାମ ଚାଲେ ସବୁ ବେଳେ ତ ଆଉ
ହଁ ମତେ ବି ପଢ଼ାପଢ଼ି କରିବା ପାଇଁ ଭଲ ଲାଗେ। ବସିକି ପଢ଼େ ଆଉ
ମୁଁ ବି ପଢ଼େ ଲେଖେ ନିଜେ ବି କିଛି ଲେଖେ ପଢ଼େ। ମୋର ଇଚ୍ଛା ଯାହା ହୁଏ ହଁ ଲେଖେ ପଢ଼େଇବାକୁ ଯାହା ଭଲ ଲାଗେ ସେମିତି ବହି ପଢ଼ି କି
ଉଁ ହ୍ନୁ ମତେ ଗ ପ ଲେଖିବା ପାଇଁ ଭଲ ଲାଗେ ମୁଁ ଗପ ଲେଖେ ହଁ ଆପଣ କଣ ଲେଖା ଲେଖି କରିବା ପାଇଁ ଭଲ ଲାଗେ ଆପଣ ଙ୍କୁ?
କିଛି ନାଇଁ ଏମିତି ନରମାଲି ଯାଏ ଆଉ ଭଲ ଲାଗେ ସେମିତି ସା ଓଡ଼ିଆ ସବୁ ଲେଖିଦିଏ ଆଉ।
ଆଛା ମତେ ଗପ ଲେଖିବା ପାଇଁ ଭଲ ଲାଗେ।
ହଁ। ଆଉ ଆଜି କଣ ଖାଇଛ?
ଆଜି ମୁଁ ଖାଇଛି ଭାତ ଖାଇଥିଲି ଅଣ୍ଡା ଭଜା ଆଉ ଶାଗ ଭଜା ନାଲି ଖଡା ଶାଗର ଭଜା ଆଉ ଅଣ୍ଡା ଭଜା ଭାତ ଆଉ ସ ସକାଳେ ଚିଙ୍ଗୁଡି ଭଜା ହେଇଥିଲା
ହଁ ପଖାଳ ଖାଇଥିଲ?
ହୁଁ।
ଆଉ ଘରେ କିଏ ମା ବାପା ସବୁ ଅଛନ୍ତି?
ଘରେ ହଁ ଅଛନ୍ତି ମୁଁ ଗପଟେ କହୁଛି ଶୁଣ ଛୋଟ ଗପଟେ ଛୋଟ ଛୋଟ ପୁରା ହଁ। ବର୍ଷା କାହିଁକି ହୁଏ ସେଇଟା କହୁଛି ଆଁ।
ହଁ ହଁ।
ବର୍ଷ କଣ ହେଲା ପୃଥିବୀ ରାଣୀ ଆଉ ଆକାଶ ରାଜାର ବାହାଘର ଠିକ ହେଲା। ଯେ ସେ ବାହାଘର ହେବେ ପୃଥିବୀ ରାଣୀ କଂ ଗଲା ଏଇ ସିଜନ ରେ ତ ଓହ ଶାଗୁଆ ରଙ୍ଗର ଶାଢୀ ପିନ୍ଧି ସଜବାଜ ହେଲେ ଆକାଶ ରାଜା କଳା ରଙ୍ଗର ଉଂ ପିନ୍ଧିକି କୁର୍ତ୍ତା ପାଇଜମ ପିନ୍ଧିକି କଳା ରଙ୍ଗର ସେଥିରେ ଷ୍ଟୋନ ଲଗେଇକି ଜହ୍ନ ତାରା ସିଏ ବାହାରିଲେ ବାହାଘର ହବା ପାଇଁ ଆଉ ତ ସେଇ ଟାଇମ ରେ ପୃଥିବୀ ବାଲା କଣ କଲେ ସାତଟା ରଙ୍ଗର ବରଣ ମାଳ ଧରିକି ସେ ଆସିଲେ ପୃଥିବୀ ଅଭିମୁଖେ ଆଉ ପୃଥିବୀ ଆସି କଣ କଲେ କହିଲେ ଆମେ ତ ଡେଞଜ ହଉଛି ଆମର ତ ଅସୁବିଧା ହେଇଯିବ ଆମେ ଯିବାକୁ କଣ କହିଲେ ଆମକୁ ଆମେ ତ ଏଇଠା ରହିପାରିବାନି ପୃଥିବୀ ରାଣୀ କୁ ଆକାଶ ରାଜା ନେଇ ନେଇକି ପଳେଇବେ ତ ଆମେ କଣ କରିବା ସିଏଠୁ ଗଲେ ଆଉ। ଗଲେ ଜଣେ ଲୋ କ ପାଖକୁ ଗଲେ କହିଲେ ହେଇ ଆମକୁ ରକ୍ଷା କର ଆଉ ଆମକୁ ରକ୍ଷା କର ଯେ ଆମକୁ କଣ ହବ ନା ଆକାଶ ରାଜା ପୃଥିବୀକୁ ବାହାହେଇ ନେଇଯିବ। ସେଠୁ କଣ ହେଲା ନା ଆ ସିଏ କଣ କଲେ? ଆକାଶ ପୃଥିବୀ ମଝିରେ ରଖିଦେଲେ ପବନ। ଆଗରୁ ଯୋଉଟା ନଥିଲା ପବନ ରଖିଥିବା କାରଣ ରୁ ଆକାଶ ଆଉ ପୃଥିବି ପାକୁ ଆସି ପାରିଲେନି। କି ବାହାଘର ହେଇପାରିଲାନି ତେଣୁ
ହାଲୋ ହାଲୋ ହାଲୋ। ହାଲୋ